ହ୍ୟାଲୋ।
ହୁଁ। ଶୁଭୁଛି ହାଲୋ।
ହଁ ହଁ ଶୁଭୁ
ତମର ନେଟୱର୍କ ନେଟୱାର୍କ ଅଛି ତ ଭଲ ଜାଗାକୁ ଯାଓ ନେଟୱାର୍କ ର
ହଁ ମୋର ବଢିଆ ନେଟୱାର୍କ ଅଛି ମୋର ଫାଇ୍ ଜି ପ୍ଲସ ଚାଲିଛି ମୁଁ ୟୁଟ୍ୟୁବ ହିଁ ଦେଖୁଥିଲି ଏଇନା। ଚାଲଚ ବିନା କ ରୁପା ଭଟ କେ।
ଆଛା।
ସେଇ ଯୋଉ ବର୍ଷା ଫର୍ଷା ଟିକେ ହେଇଯାଇଛି ସର୍ବ ଡାଉନ ଫାଉ ଟିକେ ଥିବ ଆଉ ଆଇ ଥିଙ୍କ।
ବର୍ଷା ଯୋଗୁ ବହୁତ ପ୍ରୋବ୍ଲେମ ହଉଛି।
ହଁ ହଁ କୋଉଠି ଥିଲା ଆମର ଉମ୍-ମ୍-ମ୍-ମ୍ ଘରେ ଜବ୍ କିଏ କିଏ କରୁଛନ୍ତି କହୁଥିଲେ?
ଘରେ ବାପା କ-ଅ-ଅ-ଅ ବାପା ଆଉ ଦାଦା। ବାସ୍ ଆଉ କେହି ନାହାନ୍ତି ଆଉ ସବୁ ତ ଛୋଟ ଛୋଟ ମୁଁ ତ ସମସ୍ତଙ୍କଠୁ ବଡ ନା।
ତାପରେ ନେକ୍ସଟ ତମେ କରିବ।
ହୁଁ ନାଇଁ କରିବାର ଆଉ କିଛି ନାଇଁ।
କାଇ, ଜବ୍ କରିବେନି କି ଇଚ୍ଛା ନାହିଁ?
ନା ଜବ୍ କଣ କରିବେ।
ଆଉ ପଢାପଢି କଲେଜ କରୁଛନ୍ତି ନା
ପଢାପଢି ସରିଲାଇ।
ସରିଗଲାଣି,
ହଁ ସରିଗଲାଣି। ତମର ସରିଲାଇ?
ହଁ ଆମେ ସାରିକିରି ଏବେ ଟିକେ ବିଜନେସ୍ ଉପରେ ଟିକେ ମୁଣ୍ଡ ପୁରେଇଛୁ।
କେବେ ସରିଲା?
ହୁଁ-ଉ-ଉ-ଉ, ସରିଲାଣି ତ-ଅ-ଅ-ଅ ହୁଁ ମତେ ଟୋଣ୍ଟି ସିକସ୍ ଇୟର୍ସ।
ଆରେ ବାବରେ।
ତ ସେଇଠୁ ତମେ ଅନ୍ଦାଜା ଲଗେଇ ଦିଅ।
ହଁ ହଁ,
ହୁଁ, ହୁଁ-ଉ-ଉ-ଉ, ମୋର ପାଠ ସରିଲା ପରେ ମୁଁ ଜବ୍ ବି କଲି ଜବ୍ କୁ ଛାଡିକରି ମୁଁ କହିଲି ନାଇଁ ସେ ବହୁ ଟେନସନ କା ଅଣ୍ଡରରେ କାମ କରିବା ମୋ ଦ୍ଵାରା ହବ ନାହିଁ। ହଁ ନିଜେ ଗୋଟେ ମୁଭିିସ ଦେଖିକି କରିବି। ତ-ଅ-ଅ-ଅ ବେଶୀ ଦୂର ବି ଯାଇପାରୁନି ଥରେ-ଏ-ଏ ମୋ ବାପାଙ୍କ ପରେ ମୁଁ ଏକାଟା ନା, ଘରେ ଯଦି ସପୋଜ୍ କିଛି ନା କିଛି ହେଇଗଲା ସୁବିଧା ଅ ବିଧା ହଉ ଭଲ ହଉ ମନ୍ଦ ହଉ, ତ-ଅ-ଅ ବାସ୍ ବହୁତ ଅସୁବିଧା। କୁହନ୍ତୁନି କୁହନ୍ତୁନି ବହୁତ ଷ୍ଟ୍ରେସ୍ ନବାକୁ ପଡୁଛି ଲାଇଫ୍ ପାଇଁ।
ହୁଁ-ଉ-ଉ,
ହଁ-ଅ-ଅ-ଅ, ସେଥିଲାଗି ତ-ଅ-ଅ-ଅ ଆରି ଭିତରେ ମୁଁ ଦେଖିଲି ମାର୍କେଟ ଯୋଉଟା ଚାଲିଛି କୋଉଟା ନଉଛି, ସେ ଅନୁସାରେ କିଛି ବିଜନେସ୍ କରିଚି, କରୁଚି ଆଉ।
ହଁ ହଁ କରିଚାଲ କରିଚାଲ।
ହୁଁ ତଥାପି ମୋ ବିଜନେସ୍ ଖରାପ ନାହିଁ ଘରର ଏନଟରିଅର କାମ ପୋପେରେମ ହାତ ପକେଇଛି।
ହୁଁ,
ହୁଁ, ଯା ହ ଠିକ ଠାକ ଚାଲୁଛି ଠାକୁରଙ୍କ ଦୟାରୁ।
ଚାଲୁ ଚାଲୁ,
ହୁଁ ଆଉ ପାଞ୍ଚ ବର୍ଷ ଖଣ୍ଡେ ଏମିତି ଠିକ ଠାକ ଚାଲିଲେ ତ ଆଉ କିଛି ନୂଆ ଉପରେ ଆଖି ପକେଇବି ଆଉ।
ହଁ। ମାନେ କଣ ଏମିତି ପାଞ୍ଚ ବର୍ଷ ପାଞ୍ଚ ବର୍ଷ ଚଲେଇଥିବେ ମାନେ ମ୍ୟାରେଜ ଫ୍ୟାରେଜ୍ ର କିଛି-ଇ-ଇ ପ୍ଲାନ ନାଇଁ ଆଉ
ଡୋନଟ୍ ଲାଇକ୍ ମ୍ୟାରେଜ୍।
ସେ ହ ତମର ତ ମାନେ ହିନ୍ଦୁ ଘରେ ପ୍ରାୟ ବହୁତ ଲେଟ ରେ ହିଁ ମ୍ୟାରେଜ କରନ୍ତି।
ହୁଁ। ତ ଓ ମାନେ ଆପଣଙ୍କର କଣ ହିନ୍ଦୁ ନୁହଁ କି?
ନା।
ଆଛା ହଁ କିଛି କଥା ନାଇଁ ଭାଇ ଭାଇ।
ହିନ୍ଦୁ ମୁସଲିମ୍ ଭାଇ ଭାଇ।
ହୁଁ ତାରେ ମେ ଶୁଣ ଶୁଣ। ପ୍ରଭୁ ସମସ୍ତଙ୍କୁ ସମାନ ବାଗିଆ ଦେଲେ କାହିଁକିନା ସେ ବି ମଣିଷ ଆମେ ବି ମଣିଷ।
ହଁ ହଁ ଠିକ କଥା ହ ମୋର ବି ମୋର ମୁସ ମୁସଲିମ ସାଙ୍ଗରୁ ଅଧିକ ହିନ୍ଦୁ ସାଙ୍ଗ ହିଁ ଅଛନ୍ତି।
ହୁଁ ହୁଁ।
ସବୁ ପ୍ରାୟ ମୋର ହିନ୍ଦୁ ସାଙ୍ଗ ହେଇ ମୁସଲିମ୍ ସାଙ୍ଗ କୋଉଠି ଦି ଚାରିଟା ଥିବେତ ବହୁତ ତ ଥିବେ ତ ବହୁତ୍।
ଉଁ ହୁଁ। ହୁଁ।
ହୁଁ ହଉ କହ।
ହଁ କଉଠିଥିଲି-କଉଠିଥିଲି-କଉଠିଥିଲି ମ୍ୟାରେଜ ଉପରେ। ତ ଏଇନା କିଛି ମାନେ ପ୍ଲାନିଙ୍ଗ ନାହିଁ ତ ମାନେ ନୂଆ ନୂଆ କିଛି ନା କିଛି ଅର୍ଭେଞ୍ଚର କରିବାକୁ ପଡୁ ମାନେ ଶିଖିବାର ମତେ ଭାରି ଇଚ୍ଛା ଇଣ୍ଟରେଷ୍ଟ। ହଁ-ହଁ। ତ ବହୁତ ବଡ ନାଁ କମେଇବାରେ ଇଚ୍ଛା। ବଡ଼ ଇଣ୍ଡଷ୍ଟ୍ରି ଗୋଟେ ଖୋଲିବି ନ୍ୟୁ। ତ ସେ ଏଥିରେ ସେ ସବୁ ସ୍ୱପ୍ନ ରେ ଏ ମ୍ୟାରେଜ ଫ୍ୟାରେଜ କରିଲେ ହେଇପାରିବନି ସେଗୁଡା।
ହଁ।
ତ ଏ ଯୋଉ ବି ଇଏଟା ମୋର ଏଇଟା ମାନେ ଏଇଟା। କଣ ଟା ମାନେ ମୁଁ ଦେଖିବାକୁ ଚାହିଁବି ଏଇଟା ପ୍ରକୃତରେ କଣ। ଏଇଟାକୁ ନିଜେ ଫିଲ୍ କରିବା ପାଇଁ ତ ମୁଁ ସେଥିପାଇଁ ଏଥିରେ ଆଡ ହେଇଗଲି। ବୁଝିପାରୁଥିବ ମୁଁ କୋଉଟା କହୁଛି।
ହଁ-ହଁ ବୁଝିପାରିଲି।
ମତେ ଟିକେ ମାନେ ନିଉ ନିଉ ଉପରେ ଟିକେ ଜାଣିବାକୁ ଭାରି ଇଣ୍ଟରେଷ୍ଟ ମୋର।
ଆଚ୍ଛା।
ହୁଁ।
ଆଉ ସମସ୍ତେ ଘରେ ସମସ୍ତେ କଣ କରୁଛନ୍ତି?
ଘରେ କେବଳ ବୋଉ ଜବ କରନ୍ତି ସ୍କୁଲରେ ଅଛନ୍ତି ଏ ଅଛନ୍ତି। ନାହାନ୍ତି ଟିଚର ନାହାନ୍ତି ସେ ଆମର କଣ ସେଇଟା କହୁଛନ୍ତି ପା ପାଚିକା ଅଛନ୍ତି ରୋଷେଇ କରନ୍ତି ତ। ସେଟା ତମ ଘର ପା ମାନେ ଘର ସାମ୍ନାରେ ସ୍କୁଲ ମାନେ ସେଟା ଆମ ନିଜର ସ୍କୁଲ। ନିଜ ଜାଗାରେ ସ୍କୁଲ ତିଆରି ହେଇଛି ତ। ସେଠି ମାନେ ଯୋଉ ଜାଣିଥିବେ ମାନେ ମାନେ ଆ ପୂର୍ବରୁ ଆମ ସବୁ ଏତେ ଆମ ପୂର୍ବରୁ ଯୋଉ ସବୁ ଜନେରେସନ୍ ଥିଲା ସେ ମାନେ ମାନନ୍ତି ଇଏ ସିଏ ଅଲଗା ଜାତି ଇଏ ସିଏ ଅଲଗା ଜାତି। ହଁ।
ହଁ, ହଁ, ହଁ!
ତ! ବୁଝିଲେ କି ତ ସେଥିପାଇଁ! ତ ଆମର ଏଇ ତାର କହିଲା। ଠିକ କେଜି। ହୁଁ,
ଜହ୍ନରା ନା!
ହଁ, ମୋତେ ଭଲ ଲାଗିଲା। ନାଇଁ ତା ତଳେ ନାହିଁ। ଆମ ସେ ସଭା ଶେଷ ଆମ ହିନ୍ଦୁ ଧର୍ମରେ ନା। ଆମେ ତାଙ୍କ ତଳ।
ଆଚ୍ଛା ଆଚ୍ଛା।
ତଳେ ମାନେ ଜଷ୍ଟ ଗୋଟେ ଷ୍ଟେପ ତଳେ ମାନେ ବା ବ୍ରାହ୍ମଣ ସଭା ଉପରେ ରହିଲେ ତାପରେ ଆ ଆମେ ଆମ ତ
ବ୍ରାହ୍ମଣ କରଣ।
ହୁଁ ବାସ୍ ସେଇଗୋଟା।
ହଁ ହା।
କରଣ।
ଜାଣିଛି ବ୍ରାହ୍ମଣ କାରଣ ତା ପରେ। ବୈଷ୍ଣବ କଣ ଗୋଟାଏ ଥାଏ ଏମିତି କଣ ଥାଏ।
ହଁ ସିଏ ଦୁନିଆ ଅଛି ଭାଇ ମୁଁ ବି ସେଥିରେ ଇଏ କରିନି। ଯାହା ହଉ ଆପଣ ତମେ। ଜାଣିଛ ତମେ ଆମ ଇଏର ନ ହେଇବି ଜାଣିଛ ସେତିକି ମାନେ ଖୁସି ଲାଗିଲା ବହୁତ। ହାଁ।
ମୁଁ ବହୁତ ‌। କିଛି ଜାଣିଛି ବହୁତ କିଛି ହିନ୍ଦୂ ରିବାଜ ରେ ମୁଁ ବହୁତ କିଛି ଜାଣିଛି।?
ଆଛା।
ହଁ, ସତ କଥା ମାନେ ପ୍ରାୟ ମୁଁ ନା ତମର ଯୋଉ ରାମାୟଣ। ମହାଭାରତ ଏସବୁ ଟିଭିରେ ସୋ ଦେଖେ। ତାପରେ ଆ ମତେ ଆମର ତ ସ୍କୁଲରେ ଆମର ସବଯେକ୍ଟ। ଥାଏ ଫାଷ୍ଟ ଲାଙ୍ଗୁଏଜ ଉର୍ଦ୍ଦୁ ହିଁ ଥାଏ ତ। ହାଁ ମୁଁ। ମୁଁ ଉର୍ଦୁ ମାନେ ଉର୍ଦ୍ଦୁ ପଢ଼େ ପ୍ଲସ ତା ସହିତ ସାହିତ୍ୟ ବି। ଟିକେ ଟିକେ ପଢେ ମାନେ ହି - ଓଡିଆ ଏ ଉର୍ଦୁ। କ୍ଲାସ ମିସ୍ କରିକି ମୁଁ ସାହିତ୍ୟ କ୍ଲାସ ରେ ହିଁ ବସିଯାଏ ବସିପଡେ।
ଉଁ, ହୁଁ, ହୁଁ ୱାଓ ଭେରି ନାଇସ୍ ଭାଇ ମାନେ ଏତେ ମାନେ ଖୁସି ଲାଗୁଛି। କୁହନ୍ତୁନି କୁହନ୍ତୁନି ମାନେ ସତରେ କହୁଛି ମିଛରେ କହୁନି ମାନେ ବହୁତ ଖୁସି। ଖୁସି ଲାଗୁଛି ଶୁଣିକିରି।
ସେଇଟା ଷ୍ଟୋରି ଟାଇପ ର ଥାଏ ନା ତ ମତେ ଟିକେ ସେ ସବୁ ଜାଣିବାକୁ ଭାରି ଇଚ୍ଛା ଆଉ କିଛି ନୁହଁ।
ହୁଁ, ହୁଁ।
ହୁଁ,
ଘରେ କିଛି କହନ୍ତିନି।
ତାପରେ ଆମ, ଆମ ଘର ଚାରିପଟେ। ତମ ହିନ୍ଦୁ ଘରର ମାନେ ସବୁ ଅଛି। ହିନ୍ଦୁ ଘର ପ୍ରାୟତ ବହୁତ କହିବାକୁ ଗଲେ ଆମ ଗାଁ ରେ ଅଧିକ ହିନ୍ଦୁ ଘର ହିଁ ଅଛି। ତ ସେମାନଙ୍କ ସହିତ ବ ନେମାଳ ଅଚ୍ୟୁତା ନନ୍ଦ। ବାସ୍।
ହାଲୋ ହାଲୋ।
ସେଇଠି।
ଆ ହଁ, ହଁ, ହଁ, ହଁ, ହଁ। ତ ସେଇଠି କିନା ନାଇଁ ତାପରେ ଆମର ଜାଣି। ଥିବେ‌ ହେଁ ଯୋଉ ନେମାଳ ଅଚୁତା ନନ୍ଦଙ୍କ ପାଖରେ ପ୍ରଥମ ଭୋଗ ଅପ ଆପଣଙ୍କର ଇଏ ଘରୁ ହିଁ ବାସ୍ ବାସ୍ ବାସ୍।
ଆମର ଆଗେ
ସେ ବିଷୟରେ କିଛି ସେ ବିଷୟରେ କିଛି ଜାଣିଛନ୍ତି କହିବ ଟିକେ ମୋର ଟିକେ ଇଣ୍ଟରେଷ୍ଟ ଶୁଣିବା ପାଇଁ ସେ ବିଷୟରେ।
ହଁ ସେ ମାନେ ଅଚ୍ୟୁତାନନ୍ଦ। ଆଉ ଅଚ୍ୟୁତ ଖାନ୍ ବୋଲି ଦି ଜଣ ବହୁତ ଭଲ ମାନେ। ଏଇଥିପାଇଁ ଭୋକ ହୁଏ କି ସେ ଦିଜଣ ବହୁତ ଘନିଷ୍ଠ ବନ୍ଧୁ ଥିଲେ। ହ, ଆ, ଆଉ ତାଙ୍କ ତାଙ୍କର ମାନେ ସେ ଅଚ୍ୟୁତ ଖାନ୍ ଯିଏ ଯେ ତାଙ୍କର ବି ସମାଧି ସେଇଠି ସେ ଯାହାକୁ ଆମ ମଝାରୁ ବୋଲି କୁହନ୍ତି। ଆ ତ ତାଙ୍କର ବି ସେଇଠି ଅଛି। ଆଉ ୟାଙ୍କର ବି ମାନେ ତମେ ଯୋଉ ଅଚ୍ୟୁତାନନ୍ଦ ଯୋଉ ନିଜେ ସମାଧି ନେଇଚି। ଥିଲେ, ତ ସେଇ ବି ସେଇଠି ଅଛି। ତ ସେଇ ଯୋଗରୁ ଅଚ୍ୟୁତାନନ୍ଦଙ୍କର ଗୋଟାଏ ମାନେ ତାଙ୍କ ଯୋଉ ଲାଷ୍ଟ ଉଇକ କୁହନ୍ତି। ସେଇୟଆ କି ମୋ ପୂର୍ବରୁ ମୋ ସାଙ୍ଗ ନାଁରେ ମାନେ ଭୋଗ ହବ ବୋଲି କହିଥିଲେ। ତ ସେଇ ନିୟମକୁ ମାନି ମାନି ଚାଲିଛି ଆଉ।
ହଁ ସେ ତିନି ବାସ ଟା ମାନି ମାନି ତିନିଟା ଚାଲିବ ବି
ହଁ ଚାଲିବ ହଁ ମଝିରେ ଥରେ କଣ କରୁଥିଲେ ନା ମଝିରେ ଥରେ କଣ କରୁଥିଲେ ନା ସେମାନେ କହିଲେ କି କାହିଁକି ମୁସଲିମର ଆଗ ଭୋଗ ହବ ଏମିତି କରି ବନ୍ଦ କରିଦେଲେ ଆଉ ଆଗେ ଓଡିଆ ଘର ଭୋଗ କଲେ। ତ ସେ ସେଇଠୁ ସେଇ ଯୋଉ ଝିଟି ପିଟି ଦିଟା ବାହାରନ୍ତି ଯୋଉଟା ଭୋଗ ଖା ମାନେ ଠାକୁର ଖାଇଲେ ବୋଲିକି ସେ ମାନେ ଯଉଥିରେ ଜାଣନ୍ତି ହଁ ସେଇ ଯଉ ଝିଟି ପିଟି ବାହାରିଲେ ନାହିଁ।
ହୁଁ।
ହଁ
ଯାହା ହଉ ଏତେ ହଁ ହଁ ହଁ।